କୁହନ୍ତୁ।
ହଁ ବନ୍ଧୁ ନମସ୍କାର।
ନମସ୍କାର, ନମସ୍କାର।
ଆଉ ବନ୍ଧୁ କେମିତି ଅଛନ୍ତି?
ବହୁତ ଭଲ ଅଛି।
ବହୁତ ଭଲ ଅଛନ୍ତି। ଆଉ ମୁଁ ଭଲ ଅଛି। କି ଆପଣଙ୍କ ବ୍ୟବସାୟ କେମିତି କଣ ଚାଲିଚି?
ମୁଁ ତ କିଛି କରୁନି ଘରେ ଅଛି ଯୋଉ ବ୍ୟବସାୟ କରିଥିଲି ଛାଡି ଦେଇେଚି।
ଛାଡ଼ି ଦେଇଥାନ୍ତି ଆଉ ଆପଣ ତ ଜା-ଜାଣିଥିଲେ ବନ୍ଧୁ ଆଚ୍ଛା ଆ ଆଚ୍ଛା ମୁଁ ଏବେ ମୁଁ ଆପଣ ତ ଜାଣି ଥିବେ ମୁଁ ମୋର ଫେରିବଲା ମୁଁ ବୁଲି ବୁଲି ବେପାର କରିଥିଲି। ହେଲା କି ଆଉ ଯୋଉଠି ଏବେ ବର୍ଷା ଋତୁ ଆ ସୁଚି ତିନି ଚାରି ମାସ ଏଇନା ଠିକ୍ ସେ ବେପାର ହେଇ ପାରିବନି ତେଣୁ ମୁଁ କଣ କରୁଚିନା ଏଇ ଯୋଉ ଗୋଟେ ସିଲେଇ ଦୋକାନ ଖୋଲଚି ଯୋଉଟା କି ଟେଲର କୁହନ୍ତି। ବୁଝିଲ କି? ସିଲେଇ ଦୋକାନ ଖୋଲିଚି ଆଉ ମୁଁ ତ ସିଲେଇ ଦୋକାନ ଖୋଲିଚି ଆପଣଙ୍କର ଯାହା ଯେତେବେଳେ ଯାହା ସିଲେଇ ଫିଲେଇ ଦରକାର ହବ ଆ ସିବ ମୋ କତିକି କରିବା ନା ଗି ଆଉ।
ଆଚ୍ଛା ଆପଣ କଣ କଣ
ସିଲେଇ ତ ମୁଁ ସବୁ ଶିକିଚି।
ଫିର୍ ବି ମାନେ ତ-ତଥାପି ଆପଣ କୁହନ୍ତୁ ମୁଁ ଜାଣିବି କେମିତି? ତଥାପି ଆପଣ କୁହନ୍ତୁ କଣ କଣ ଶି ଶିକିଚନ୍ତି ସବୁ କଣ କଣ କଟା କଟି ଶିକିଚନ୍ତି କଣ କଣ ସିଲା ନା ନର୍ମାଲ ସିଲେଇ
ନା ନା ମୁଁ-ତ-ମୁଁ-ତ ସବୁ ସେଇ-ସି କିଚି ମୁଁ ସାର୍ଟ କରିଦେବି ପେଣ୍ଟ କରି ପଣ୍ଟ ତିଆରି କରିଦେବି ବ୍ଲାଉଜ ତିଆରି କରିଦେବି ମୁଁ ସବୁ ଶିକିଚି ତମେ ଯୋଉ ଆମର ଯୋଉ ଆଙ୍କ ଛାତ ଉପରେ ଯେତେବେଳେ ଶିକା ହଉଥିଲା ତ ତମମାନେ ସବୁ ଯାଇଥିଲ ଶିକିବା ପାଇଁ। ଆଜ୍ଞା ମୋ-ମୋ-ମୋରି କ ମୋର ଦି ଜଣ ଭଉଣୀ ପଇସା ନେଇ ଯାଇଥିଲେ ଶିକିବା ପାଇଁ ମା ମୋ ପଇସାକୁ ମାଟି କରିଦେଇଥିଲେ। ହେଲା କି ମୁଁ ସେଇଠୁ। ତମ କତୁରୁ ଯାହା ଶୁଣିକିନା ଯେତିକି ଯାହା ଶିକିଚି ତଥାପି ମୁଁ ସବୁ କରଦେଉଚି।
ମୁଁ ସିଲେଇ ଛାଡି ଦେଇେଚି ଆଉ।
ଆଛା ସିଲେଇ ଛାଡି ଦେଇଚନ୍ତି ମୁଁ ତଥାପି ଶିଖିକିନା ସେଇ ସେଇତିରେ ତମ କତୁରୁ ଯାହା ସବୁ ଶୁଣିକିନା ଯେତିକି ମନ ରକିଥିଲି।
କଣ କଇଲେ?
ହାଲୋ।
ହଉ ଠିକ ଅଛି ମୁଁ ଯାହାବି ଦ ମୋର ସିଲେଇ ଅଛି ମୁଁ ସବୁ ନେଇକି ଯିବି ଆ
ହଉ ମତେ ବି ମତେ ବି ସିଲେଇ ବିଷୟରେ ଆଉ ଟିକେ ଭଲସେ ଟିକେ ବୁଝାନ୍ତୁ ଟିକେ ମୋ ପାର୍ଟି ଟା ଚାଲୁଚି ତ ଟିକେ ଆପଣ ଟିକେ ସିଲେଇ ବିଷୟରେ ଟିକେ ବୁଝାନ୍ତୁ ପ ହାଲୋ।
ସିଲେଇ ବିଷୟ ରେ ବୁଝେଇବି ନା ମୁଁ ଟିକେ କହିଥାନ୍ତି ମୋ ବାରିରେ ଫସଲ କଣ କଣ ଲଗେଇ
ହଁ ହଁ ଆପଣ ଯୋଉ ବା ହଁ ହଁ ଆପଣ ବାରି ରେ ଯୋଉ ଫସଲ ଲାଗିଚି ତା ବିଷୟରେ କୁହନ୍ତୁ।
ହୁଁ ବାରିରେ ଆମର ଫସଲ ଲାଗିଛି। ଚି ଏବେ ବର୍ଷା ଆସୁଛି ନା ବର୍ଷା ଋତୁ।
ତ ଆମର ବାରିରେ ସବୁ ଫସଲ ଲଗେଇ ଦେଇେଇଛୁ ଆଉ। ଆଉ ବେପାର ବଣିଜ ତ ଆଉ କରୁନୁ।
ହୁଁ ସବୁ ଲାଗିଛି ଆମର ବାରିରେ ଲାଗି। ଚି ଧନିଆ ପତ୍ର ଲାଗିଛି ଟମାଟର ଲାଗିବ ଆଉ ଆମ୍ବ ଅଛି ପିଜୁଳି ଅଛି। ବାଇଗଣ ଅଛି ଭେଣ୍ଡି ଅଛି। ଛି। ଲେମ୍ବୁ ଅଛି ପାନ ଗଛ ଅଛି ସଜନା ଗଛ ଅଛି ଖଡ଼ା ଗଛ। ଛ ଅଛି। ଆଉ ଓ ଭ ବ। ବିଭିନ୍ନ ପ୍ର
ଆହୁରି ବି ସବୁ କିଛି କେ ତେ କଣ ସବୁ। ହଁ ଅମବୃତ ଭଣ୍ଡା ଗ ଗଛ ଅଛି କଦଳୀ ଗଛ ଅଛି ପୋଇ ଗଛ ଅଛି।
ହୁ କୁହନ୍ତୁ କୁହନ୍ତୁ।
ହୁଁ ଆଜ୍ଞା ଏସବୁ ଅଛି ଏବେ ବହୁତ ସାରା ଫସଲ ଅଛି ବାହରେ କେମ୍ ସବୁ କେତେ କ ରାସାୟନିକ ପକେଇକି ସବୁ କରୁଛନ୍ତି ସେଥି ବାହରୁ ଜିନିଶ ସ ଆଉ ଆମେ କିଛି। ଆଁ ସେବନ କରୁନୁ ଘରେ। ସବୁ ବାରିରେ ଯାହା ସବୁ ଲଗାଉଛୁ ସେଇଆ ସବୁ ଖାଉଛୁ ଆଉ।
ହାଲୋ ହଁ ମୁଁ ବୁଝିପାରୁଛି କୁହନ୍ତୁ। ହ
ଆଉ। ଆଉ କଣ କୁହନ୍ତୁ ଆପଣ କଣ ଖାଇ ଖାଇବା ସାରିଲାଣି ଆପଣଙ୍କର କଣ କଣ ଖାଇଥିଲେ କଣ କଣ ରୋଷେଇ ହେଇଛି ଆପଣଙ୍କର ଆଜି। ହାଲୋ ଆପଣଙ୍କ ଦେହ ବୋଧେ ଭଲ ନାହିଁ।
ଉଁ କୁହନ୍ତୁ ମ୍ୟାଡାମ। ହଁ ଦେହ ଭଲ ନାହିଁ ଯେ କିଛି ନାହିଁ ଯେ। ଦେହ କିଛି ଭଲ ନାହିଁ ଯେ ସବୁ। ମଝୀରେ ମଝିରେ ଟିକେ ଏଇ ଯୋଉ। ଦୋକାନଟା ଖୋଲା ହେଲା ଆମେ ଏଇ ଚାରି ପାଞ୍ଚ ଦିନ ବ୍ୟସ୍ତଥିଲ ଦୋକାନଟା ଖୋଲା ହେଇଗଲା ଆପଣ ଟିକେ ଏ ଆପଣ ଚିହ୍ନା ପରିଚରେ ଯାହା ର ସବୁ ଯାହା ସିଲେଇାଇ କରିବାକୁଥିବ। କହିବ ମୋ କତିିକି ଆସିବ।
ହଁ ହଁ ହଁ ନିଶ୍ଚିତ ଆମର ବହୁତ ସାରା କପ
ହଁ ଆଚ୍ଛା ଆଉ ଆପଣଙ୍କ କଲେଜ ପିଲା ଯୋଉମାନେ ସବୁ ଏବେ ଏବେ ସବୁ ଯେଉଁ ଯୁକ୍ତ ଦୁଇ ଯୁକ୍ତ ତିନି ସବୁ ଉତ୍ତୀର୍ଣ୍ଣ ହେବେ ଶ୍ରେଣୀ ତାଙ୍କର ସବୁ ନୂଆ ନୂଆ କପଡ଼ା ସବୁ ସାର୍ଟ ପେଣ୍ଟ ତିଆରି ହବ ସବୁ ତାଙ୍କ
ତାଙ୍କୁ ଆପଣଙ୍କ ନମ୍ବର ଦେଇଦେବି ଆପଣ ଯାହାବି ହେଲେ ଆପଣଙ୍କୁ ଆପଣ ମତେ ବହୁତ ସାହାଯ୍ୟ କରିଛନ୍ତି ମୁଁ ଆପଣଙ୍କୁ ସାହାଯ୍ୟ
ହଁ ହଁ ସେ ଯୋଉ ଆସିବେ ଯିଏ ତ ଆସିବେ ସିଏ ସିଲେଇ କରିବା ପାଇଁ ମୁଁ ତାଙ୍କୁ କୋଡ଼ିଏ ଟଙ୍କା ତିରିଶ ଟଙ୍କା କମ୍ କରିବି ଆଉ ହେଲା କି ନୂଆ ଦୋକାନଟା ଖୋଲିଛି କେହି ଜାଣିନାହାଁନ୍ତି ନା ପୁଣି ମୋର ସବୁ ଏଇ ଏଇ ସମ୍ପର୍କ ଅନୁସାରେ ଲୋକ ଲୋକ କଥା ମୁହଁରେ ଯେତିକି ଯାହା ପ୍ରଘଟ ହବ ବୁଝିଲେ କି। ମୋ ଯାକେ ଏଇନା ଉଁ ଏଟା ତାପରେ ଫେରିବାଲା ଆମର ଯେଉଁ ବେପାରଟି ଚାଲିଥିଲା। ସେଇଟା ବର୍ଷା ଋତୁ ସଇଲା ପରେ ସେଗୁଡ଼ା ବୁଲି ବୁଲି ବିକ୍ରି ହବ ଆଉ। ସେଇଥିରେ ଭଲ ଟିକେ ରହେ ଟିକେ ଲାଭ ସେଇଥିରେ ଭଲ ରହେ। ଦି ଚାରିଟା ଜିନିଷ ବିକି ଦବ ଟଙ୍କା ଦୁଇଶହ ବିକିଲେ ଏ ଶହ ଟଙ୍କା ପରେ ବାହାରିବ ଲାଭ। ସେ ତ ବର୍ଷା ଯୋଗୁଁ ଏଇନା ବନ୍ଦ ତେଣୁ ଆମେ ଯୋଉ ଯୋଉଠି ଶିଖିଥିଲୁ ତମ କତୁରୁ ଶୁଣିକିନା ଯୋଉ ଟେଲର ବିଷୟରେ ସେଇ କରିଦେଇକି ଆଉ ମେସିନ୍ ଦୋକାନ ଆଉ ସିଲେଇ ଦୋକାନ। ବୁଝିଲେ କି?
ଆଜ୍ଞା।
ହୁଁ। ଆଉ ଆଉ କଣ ଖବର କଣ?
ଖବର ସବୁ ଭଲ ଆଉ କଣ କେମିତି କଣ ଟିକେ ଇନକମ ମାନେ କେମିତି କଣ ପଇସା ଟା କେମିତି ଅଧିକ
ନାଇଁ ନାଇଁ ପଇସା ପଇସା ଅଧିକ ନାହିଁ ପଇସା ଯିଏ ରୋଜଗାର କରିବ ତାର ମାନେ ପ୍ରଥମ କଥା ହଉଛି ତା ମୁଣ୍ଡଟା ଅଲଗା ପାଖରେ କାମ କରିବା ଦରକାରେ। ତାକୁ ରାତିରେ ନିଦ ନ ହେବା ଦରକାରେ। ସମତେ ଶୋଇବେ ବାରଟାରେ ସିଏ ଛଟପଟ ହେଇ ଦିଟାରେ ଶୋଇବା ଦରକାରେ। ତା ମୁଣ୍ଡଟା ଚାଲିବା ଦରକାର ଯେତେବେଳେ ମୁଣ୍ଡ ଚାଲିବ ମାସେରୁ ଦି ମାସ ତିନି ମାସ ଧର ବାରମ୍ବାର ବାରମ୍ବାର ସିଏ ଫେଲ ହବ ଫେଲ ହେଇକିନା ତା ମୁଣ୍ଡରେ ଏମିତିଆ ଗୋଟା ଗୋଟେ ଟାଇମ ରେ ଗୋଟେ ଜିନିଷ ପଶିଯିବ ଯେ ସେଇଆକୁ ସିଏ ଲଗେଇକିନା ରୋଜଗାରର ବାଟ ତାକୁ ଦେଖାଯିବ। ସେଥିପାଇଁ ତାଙ୍କୁ ରାତିରେ ନିଦ ହଜେଇବାକୁ ପଡ଼ିବ। ହେଲା କିି କାରଣ ବର୍ ବର୍ତ୍ତମାନ ହଉଛି ପୁରା ମାନେ ପ୍ରତିଯୋଗିତାର ବଜାର ହେଲା କି ପଇସା ରୋଜଗାର କରିବା ଦେଖି ଦେଖିବାକୁ ଗଲେ ବହୁତ ସହଜ ଦେଖିବାକୁ ଗଲେ ବହୁତ କଷ୍ଟ। ଅତି ସାଧାରଣ ବାଟିରେ ପଇସା ରୋଜଗାର କର କରିହେବ ବହୁତ କଷ୍ଟରେ ବି ଲୋକ ପଇସା ରୋଜଗାର କରିପାରୁନାହାଁନ୍ତି। ତେଣୁ ଟିକେ ଅଲଗା ପ୍ରକାରରେ ଚିନ୍ତାଧାରା ରଖିବାକୁ ପଡ଼ିବ ଆଉ। ସେମିତି ଯଦି ମଧ୍ୟମ ସ୍ତରରେ ରହିକିନା ଭାବୁଥିବା କିଛି କରିବା ଭାବୁଥିବା କିଛି କରିବା ହେଲା କି ସିଏ ମାନେ କରିବା କଷ୍ଟ ହେଇଯିବ କାରଣ ସବୁ ସବୁ ସବୁ କ୍ଷେତ୍ରରେ ସବୁ ଫିଲ୍ଡରେ କମ୍ପିଟିସନ୍ ପୁରା ମାନେ ଜୋରେ ହେଲା କିି। ଲୁଗା ଦୋକାନ, ମେଡିସିନୀ ଦୋକାନ ଯାହା ବି ଦେଖ ଛକରେ ପରିବା ଦୋକାନ ହଉ, ଜଳଖିଆ ଦୋକାନ ହଉ, ପାନ ଦୋକାନ ହଉ, ସବୁଥିରେ ଇଏ ଅଛି ତେଣୁ ଯୋଉ ଆମେ ଯୋଉ କ୍ଷେତ୍ର ହି ବାଛିବା ସବୁ ଥିରେ ବର୍ତ୍ତମାନ ପ୍ରତିଯୋଗିତା ଜୋର ରହୁଛି। ତେଣୁ ସେଥିପ୍ରତି ଟିକେ ଅଲଗା ରଖିବାକୁ ପଡ଼ିବ ଆପ୍ରୋଚ୍ ଆଉ। କୁହ ମ୍ୟାଡ଼ାମ୍।
ହଁ ଭାବୁଛି ଗୋଟେ ଗାଁରେ ଦୋକାନ କରିବି ବୋଲି।
ହୁଁ କୁହ କହୁନା ଖୋଲୁନା
ଆ ଆପଣ ଟିକେ ଆପଣଙ୍କ ଯେତିକି ସବୁ ରାସନ ଦରକାର ଅଛି ଆପଣ ଟିକେ ଆମ ଦୋକାନରୁୁ ନେବେ। ଆପଣଙ୍କର ବଡ ପରିବାର ନା।
ହଁ ଆମ ଦୋକାନରୁ ତମ ପ୍ରତିରୁ ଗୋଟେ ଭଲ ଗ୍ରାହକ ମୁଁ ଯୋଗାଇ ଦେବି ତା ନାଁ ହେଉଛି ପୁଷ୍ପ। ବୁଝିଲେ କି? ଆମ ଭଲ ଗ୍ରାହକ ଅଛି ଟିକେ ଯୋଗେଇ ଦେବି କିଏ କିଏ
ଏମିତି ଆପଣ ମତେ ସାହାଯ୍ୟ କରିଥାନ୍ତୁ କରିକି ର ପରେ କରନ୍ତୁ ମୁଁ ବି ଆପଣଙ୍କୁ କରିବି। ଆଛା ମୁଁ ବି ଗୋଟେ ଆପଣଙ୍କ କଷ୍ଟମର ଯୋଗେଇଦବି ଆମ ସେ ଯୋଉ ଆଁ ଆମ ଯୋଉ ହୁଁ ଏଇ ଯୋଉ ମ କହୁଥିଲି ମୁଁ ଆମ ଯିଏ ହୁଁ ଆମ ବିଦା ବିଦଶ୍ରୀ
ବିନ୍ଦଶ୍ରୀ ଆଚ୍ଛା ନାଇଁ ନାଇଁ ମୁଁ ଯୋଉ ଆପଣଙ୍କୁ ଯୋଉ ଗ୍ରାହକ ଟି ଯୋଗେଇଦେବି ସେ ଯଦି ମାସରେ ଚାରି ପାଞ୍ଚ ଥର ବି ଆପଣଙ୍କ କତିରୁ ସଉଦା ନିଏ ଆପଣଙ୍କର ମାନେ ଦୋକାନକୁ
ଯାହା ମୋର ଭାଗ୍ୟ ମୋର ଭାଗ୍ୟ ସେ ଭଳି କ ଗ୍ରାହକ ଆମ ଦୋକାନକୁୁ ଆସିବେ।
ଯଦି ତମ ଦୋକାନରୁ ଭଲ ପାଇଗଲେ ତମ ଦୋକାନକୁ ଦିନକୁ ତିନରୁ ଚାରି ଥର ଆସିବେ ନବା ପାଇଁ ବୁଝିଲେ କି ହେଲା କିି ଯାହାଫଳରେ କି ଆପଣଙ୍କ ଦୋକାନ ଟି ସବୁବେଳେ ପାଇଁ ଖୋଲି ରଖିବାକୁ ପଡିବ ଏ ବନ୍ଦ କରିଦେଇ ଯାଇଥିବେ ପୁଣି ସେମିତି ହବନି ହବା ପାଇଁ ଖୋଲି ରଖିବାକୁ ପଡିବ
ଯେ ଯୋଉଠୁ କହିଲେ ବି ଏବେ ଜଣଙ୍କ ନାଁ କହିଲେ ବି ତମକୁ ହଁ ଗ୍ରାହକ କଷ୍ଟମ୍ୱର ତ ତାଙ୍କ ଘର ପାଖରେ ତାଙ୍କ ଘର ପାଖା ପାଖିରେ ସବୁ ପାଞ୍ଚ ଦଶଟା ଅଛନ୍ତି ସବୁ ଭଲ ଭଲ ସେ ସବୁ ସିଲେଇ ଭଲ କର ରି ଭଲ ପିିନ୍ଧନ୍ତି। ସିଏ ସେଠୁ ସିଲେଇ କରି କଣ କହୁଚ ଦୋକାନ ବହୁତ ଆଗକୁ ଯିବ ତ ତମେ ମତେ ସେ ଭାବିବ ଯେ ଏତେ ଭଲ ଗୋଟେ ବ ଯାହା ବନ୍ଧୁ ଅଛି ମତେ ସାହାଯ୍ୟ କରୁ
ହଁ ହଁ ସିଏ ପଠାନ୍ତୁ ପଠାନ୍ତୁ ତାଙ୍କଠୁ କହିଦେବେ ମୋର ଯୋଉ ଦୋ ଦୋକାନର ନାଁ କହିଦେବି ଯେଯା କହିଦେବି ସେ ଆସିକିନା ତାଙ୍କର ଯୋଉ ଜିନିଷ ପତ୍ର ସବୁ ନେଇ ଆସିବେ ମୁଁ ସିଲେଇ ଭାଲେଇ କରିଦେବି ଆଉ
ଆଚ୍ଛା ଦୋକାନରେ କଣ ଅଛି କେମିତି କଣ ରହୁଛି ସବୁ ସମୟ କେମିତି କଣ ରହୁ
ସମୟ ମୁଁ ସକାଳ ସାତଟାରୁ ରାତି ଏଗାରଟାଏ ଖୋଲଥିବି।
ଆଚ୍ଛା ଯାହା ତମ ବୋଲି ଗୋଟେ ବନ୍ଧୁ ପାଇକି ମୁଁ ବହୁତ କହୁତ ଏମତି ସବୁବେଳେ ମତେ ସାହାଯ୍ୟ କରନ୍ତୁ ଆଉ ଟିକେ ମତେ ବେଳେଳେ ମଝିରେ ମଝିରେ ମତେ ମନ ମନେ ପକାନ୍ତୁ।
ହୁଁ ନା ମନେ ତ ଅଛି ମୁଁ ତମ ଏକୋଇଶିଆ କଥା ଭୁଲିିନି ଆଜି ପର୍ଯ୍ୟନ୍ତ ମୋର ଏକୋଇଶିଆ କଥା ମନେ ଅଛି କଣ ହେଇଥିଲା ମୁଁ ଭୁଲି ଯାଇଥିଲି ବ୍ୟସ୍ତ ଭିତରେ ଫୋନ କରିି
ହଁ ମୋର ମନ ଅଛି ଆପଣଙ୍କ ଯୋଉ କ୍ଷୀରି ହେଇଥିଲା ଏକୋଇସା ରେ ସେରା ଆମ୍ବିଳା ହେଇଯାଇ
ହ ନାଇଁ ନାଇଁ ମୋର ନାଇଁାଇଁ ମୋର ସତତା ଆମର ଏକୋଇଶିଆ କଥା ମୋର ମନେ ଅଛି। ମୁଁ କେମିତି ଆପଣ ମୁଁ ଆପଣଙ୍କୁ କେମିତି ଭୁଲି ମୋର ନେଇଦ
ହଉ ତାହେଲେ ରହୁଛି।
ଆଚ୍ଛା ମର୍ ନେ ଆପଣ ଗୋଟେ ସାଙ୍ଗ ମୁଁ ରଖିବି।